ହଁ, ନମସ୍କାର୍।
ନମସ୍କାର୍, କଣ କରୁଚୁ?
ଗାଧେଇକି ଆସିଲି ଆଉ।
ଗାଧେଇକି ଏବେ ଗାଧେଇକି ଆସିଲୁ ବାରଟା ହେଲାଣି।
ନାଇଁ ମାନେ ଆଉ ଅଧଘଣ୍ଟା ମାନେ ଗାଧେଇକି
ଖାଇଚୁ ନା ନାଇଁ?
ତୁ କଣ କରୁଚୁ?
ମୁଁଁ ଏଇଟି ବସ୍ଚି ଆଉ।
ଖାଇସାରିଲୁଣି?
ଖାଇବା ପିଇବା ହଁ ଏଇ ରୁଟିକୁୁ ତରକାରୀ ଖାଇଥିଲି।
ଓହୋ, ଜଳଖିଆ ଖାଇଚି।
ଆ ହଁ ତମର ଜଳଖିଆ କଁ ହେଇଥିଲା।
ଆମର ଜଳଖିଆ ହେଇଥିଲା ଛତୁଆ, ଛତୁଆ।
ଫତଆ। ଆଉ ସବୁ କଣ କରୁଚନ୍ତି। ଆଜି ତ ରବିବାର ଘରେ ଥିବେ, ଆଁ।
ରବିବାସ ସବୁ ଅଛନ୍ତି ଘରେ। ସିଏ ସବୁ ଟିଭି ଦେଖୁସନ୍ତି ରବିବାର ତ।
ହୁଁ ହୁଁ
ଛୁଟି ଅଛି।
ଆଉ ଆଈ ଅଜା।
ହ
ଓହୋ
ଆଜି କୋଉ ଭୋଜି?
ସେଇ ଯୋ ଅପା ଝିଅର ନିର୍ବନ୍ଧ ଆଜି।
ଓହୋ ହଁ ହଁ। ଆଉ ମାମୁଁ, ମାମୁଁ ବି ଯାଇଚନ୍ତି।
ହଁ, ନାଇଁ ନାଇଁ ସିଏ କାମକୁ ଯାଇସନ୍ତି ଆସିଲେ ଯିବେ ଆଉ।
ତମମାନେ ଯିବନି?
ମୁଁ ଯିବି ଭୋଜି ଖାଇ।
ଆଉ କଣ ତମର ଇଣ୍ଟରନସିପ ସରିଗଲା।
ନାଇଁ ନାଇଁ ଇଣ୍ଟରସିପ ସରିନି ସରି
ଆଉ ତମର କେତେ ଦିନ କରିବ ଯାଇକି ବୁଲି ବୁଲି।
ଏ ବୁଲା ବୁଲି ସରିଲାଣି। ଖାଲି ସେଇଟା ଯୋଉ ଲେଖା ହବନି କି ରିପୋର୍ଟ ଟା। ସେଇଟା।
ହଣ କଣ ଟାଇପ କରିକି ଦବ। ପ୍ରିଣ୍ଟ କରିକି ଟାଇପ କରିକି ଦବ।
ଟାଇପ୍ କରିକି ନାଇଁ ଆମର ତ କଣ କହିଲେ ଥାର୍ଟି ପେଜ ର କଣ ଗୋଟେ ଲେଖା।
ମାନେ ହାତ ଲେଖା ତ ନୁହଁ ବୋଧେ ପ୍ରିଣ୍ଟ କାଢିକି ଦବ।
ନାଇଁ ଏସିି କହଲେ- -
ଓ ନାଇଁ ଆମର ତ କଣ କହିଲେ ଟାଇପ୍ କରିକି ଦବ।
ନାଇଁ ଆମର କହିଲେ- -
ଆ
ହଁ ହଁ ତିରିଶ ରୁ ପଇଁତିରିଶ ପିଜ ସରିଲାଣି ତମର? ଆା
ଆମର ୱାଟର କଲେକ୍ସନ ଟା ସରି ହୋଇଚି ଖାଲି ସେ ଲାବ ରେ ଟିକେ ଟେଷ୍ଟ - - ସିଲେଟ କରାହେଇଚି। ତାପରେ ଲେଖା ହବ ଆଉ।
ହଁ, ଆମର ବି ଆମର ଖାଲିଆ - -
ଭଲ ହୁଁ।
ଆମର ତ ଅଙ୍ଗନବାଡି କେନ୍ଦ୍ର ଆଉ।
ଦି ତିନି ଦିନରେ ଜଣ ହିଁ। ଅ ହ ସେ ଏ ଲ ଲୋକସନ୍ ଥିବ ଯେଉଁ କ୍ୟାମେରାରେ ଫଟୋ ଉଠାଇଲା।
ହଁ ସେଇ କ୍ୟାମେର ରେ ଫଟୋ ଉଠେଇକି ଆସିଲୁ ଖରାରେ ବୁଲି ବୁଲି।
ଉୁଁ ହଁ ଆମେ ବି ଯାଇ ଥିଲୁ ପରଦିନ ଆମର ପର୍ନ ସରିଗଲା ବା ହେଇଗଲାଣି। ତିନି ଚାରିଟା ଫଟୋ ହେଇଗଲାଣି ଆଉ ଲ୍ୟାବ ରେ ତିନି ଚାରିଟା ଫଟୋ ହେଇଗଲେ ହେଇଯିବ ଆଉ।
ହଁ ଏ ବୁଲାବୁଲି ଗୋଟେ ଇଣ୍ଟର୍ନସିପ ହେଲା ଗୋଟେ କିନ୍ତୁ ବୁଲିବାକୁ ଗଲେ ଭଲ ମଜା ଲାଗିଲା ଆଉ। କୋଉଠି ଠାକୁର ଜାଗା କୋଉଠି ଏମିତି ସବୁ ବୁଲାବୁଲି ହେଇଗଲା ଆଉ।
ହଁ ହୁଁ ବଢିଆ।
ବାକି ଖରା ଟା ଟିକେ କଷ୍ଟ ଦେଲା ଆଉ।
ଆଉ କହନା ତିନି ଦିନରେ ଖରାରେ ଫାଷ୍ଟ ଦିନକୁ ଯାଇଥିଲୁ। ପୁରା ମୁଣ୍ଡ ଉପରେ ଖରା ଆମେ ବାହାରିଛୁ ବି ଏଗାରଟା ସାଢେ ଏଗାରଟା ବେଳକୁ। କଲେଜରେ ମତେ ଆସିକି ପୁରା ମୋ ଦେହ ହା ତ ବିନ୍ଧା ମାନେ ମୁଁ ଆଉ ଉଠି ପାରିଲିନି।
ସେଇ ମୋର ବି ସେମିତି ହେଲା।
ପର ଦିନ ଯୋଉ ଆମେ ଯାଇଥିଲୁ ଅ ଛୁଟି ଥିଲା। ମୋ ସାଙ୍ଗର ଗା ମାନେ ତାଙ୍କ ଘରୁ ଗାଡି ଆଣିଥିଲେ ସିଏ। ସେଇଥିରେ ଆମେ ସବୁ ଯାଇଥିଲୁ ହେରି କାର ତ ଆସିକି। ତଥାପି କାର ଯାଇକି ବି ମୋର ଗୋଟେ ସାଙ୍ଗ ଟି ଯେ ସିଏ ଘରୁ ଆଇଲା କୁ ବିପି ଲୋ ହେଇଗଲା ପୁରା।
ଏସ
ଆ ଆରେ ମାନେ କହିବ ଆଉ ପୁରା ସେତ ଆଉ ଯୋଉ ଏପ୍ରିଲ ମେ ବେଳେ ଖରାରେ ଆମକୁ କହୁଥିଲା ସେ ସେତେବେଳେ ଯାଇଥିବୁ ତ ଆହୁରି ପୁରା ଅଚେତ ହେଇକି ପଡିଯାଇଥାନ୍ତୁ।
ହଁ ସେ ସେତେବେଳେ ଯାଇଥିଲେ ଆମ ଷଷ୍ଠ ରୋଗ ହେଇଯାଇଥାନ୍ତା ଆମକୁ।
ହ ଏବେ ବି ଯୋଉଭଳିଆ ଖରା ହଉଛି ମାନେ ପୁରା ଏପ୍ରିଲ ମେ ମାସ ଖରା ଭଳିଆ।
ହଁ କିନ୍ତୁ ସେତେବେଳେ ବି ବାକି କଲେଜ ପିଲା କରିଦେଇଛନ୍ତି ସବୁ।
କରିଛନ୍ତି ଆମର ମୋର ବି ଗୋଟେ ଆଉ ଗୋଟେ ସାଙ୍ଗଟେ ସେ ଆଉ ଗୋଟେ। କଲେଜରେ ପଢୁଛି ତାର। ଅନାଥ ଆଶ୍ରମ ଯୋଉ ସେଇଠି ପଡିଥିଲା ସେଇଠି ଯାଇକି ସେ ସବୁ ଡ୍ରଇଂ ମାନେ। ହସ୍ତକଳା ଏମିତି ସବୁ ଶିଖଉଥିଲା ସବୁ ସବୁ ଦିନ ମାନେ ପୁରା ତିରିଶ ଦିନ ଯାକ ଯାଇଛି ସିଏ।
ଏ ହେ ଖରାରେ ସିଏ ଆଉ ତାର
ହଁ ସବୁଦିନ ତାଙ୍କର କଣ ତାଙ୍କର ତ ବୁଲାବୁଲି ନାହିଁ ଖାଲି ଯିବ ସେଇଠି କି। ଆଉ କ୍ଲାସ ରେ ବସିଲା ବସିଲା ପଢେଇଲା ଆସିଲା ଘରକୁ ତଥାପି ବାଧା ପଢେ ଆଉ ଟିକେ ଆଉ କଣ।
ହଁ ଡେଲି ଯିବ ମାନେ।
ହଁ ଆଉ କିଛି ଜଣଙ୍କୁ। ଆଉ କିଛି କଲେଜରେ ଏମିତି କହିଛନ୍ତି କି ମାନେ ଫାର୍ଷ୍ଟ ଦିନ ଯେତେକ ଜଣ ଗ୍ରୁପ ରେ ସବୁଦିନ ମାନେ ପଳେଇବ ସାଇନ କରିକି ଆସିବ। ମାନେ ଯୋଉଠିକି ଅଲଗା ଜାଗାକୁ ପଠେଇଥାନ୍ତି ଆଉ ନହେଲେ ମଝିରେ ଜଣେ ଜଣେ ଯିବ ଲାଷ୍ଟ ଦିନ ପୁଣି ସବୁତକ ପିଲା ଯାଇକି ଫଟୋ ଉଠେଇକି ପଳେଇ ଆସିବ।
ହଁ ଆମର କିନ୍ତୁ ଆମେ ସବୁଦିନ ସବୁ ପିଲା ଯାଉଥିଲୁ।
ଆ ଆମର ସବୁ ଡିଭାଇ କରିଦେଲେ ହଁ ଆ ସବୁ ଡିଭାଇଡ୍ କରିଦେଲେ ଗ୍ରୁପ ରେ କିଛି କୋଉଠି ପଠେଇ ବିି ନାହାନ୍ତି ଖାଲି ପାଣି ଏଟା କଲେକ୍ଟ କରିକି ଆଇଁଲୁ ନିଜ କଲେଜେ ର ଲ୍ୟାବ୍ ରେ ହି ଟେଷ୍ଟ କରିବୁ ନିଜେ। ସରି ମତେ ଆଉ କୋଉଠିକି ନାଇଁ।
ଆମର ବି ଗ୍ରୁପ ହେଇଥିଲା।
ହୁଁ।
ଗ୍ରୁପ ରେ ଆମେ ଷୋଳ ଜଣ ଲା ଖେ ରହୁଥିଲୁ। ହ
ମୋର ଚାରିଟା ଟପିକିରେ ବହୁତୁ କମ୍ କମ୍ ପିଲା ହିଁ ଥିଲୁ ମାନେ ଆମ କିନ୍ତୁ ଆମ ଟପିକି ରେ ଆମେ ବାର ଜଣ ଥିଲୁ।
ହଁ ଆମର କିନ୍ତୁ ଗୋଟେ ଟପିକି ଦେଇ ଦେଇଥିଲେ ସବୁ ପିଲାଙ୍କୁ।
ଓହ ଅହ ସେମିତି ଆମର ହେଇଥିଲେ ବି ଭଲ ହେଇଥାନ୍ତା।
ହଁ। ସେଇଟା କଣ କହିଲୁ ଆଉ ତ ଟାଇମ୍ ନଥିଲା ସେଇଥିପାଇଁ ଗୋଟେ ଟପିକି ଦେଇଦେଲେ ଆଉ।
ନାଁ ଆମର ଟପିକି ଟା ଆଗରୁ ବାଣ୍ଟି ଦେଇଥିଲେ ଖାଲି ଏଇଟା ହେଇନଥିଲା ଆଉ ପ୍ରୋଜେକ୍ଟ ଆରମ୍ଭ ହେଇନଥିଲା।
ହଁ ଆମର ବି ଆଗରୁ ଯୋଉ ଛୁଟି ପୂର୍ବରୁ କ୍ଲାସ ହଉଥିଲା ସେଇ ଟାଇମ୍ ରେ ଆଉ ଗୋଟେ ଟପିକି ଦେଇଥିଲେ।
ହୁଁ।
ତାପରେ ଛୁଟି ଖୋଲିଲା ପରେ କହିଲେ ଆଉ ଟାଇମି ହବନି ଅଲଗା ଚେଞ୍ଜ୍ କଲେ ଟପିକି।
ଅ ହଁ।
ଆମେ କହିଲୁ ହଁ ସାର୍ ଯାହା କହିବେ ନା ଆଉ ଆମେ କୋଉ ମନ ଇଚ୍ଛା କରିଦବୁ କି। ସାର୍ ସେଇ ଟପିକି ଚେଞ୍ଜ କଲେ ସେ ପଚାରିକି ସେଠୁ ଗଲୁ ଆଉ ତମର ଏଜାମ କେବେ ଇଣ୍ଟରନାଲ?
ଆମର ଦୁଇ ତାରିଖରେ।
ଇଣ୍ଟନାଲ୍।
ତମର ଉଁ?
ଆମର କହିନାହାନ୍ତି ଏଇ ଜୁଲାଇ ଫାଷ୍ଟ ୱିକିରେ କରିବେ ବୋଲି କହୁଥିଲେ।
ଫାଷ୍ଟ ୱାଇକି ପ୍ରାଏ ପିଲାଙ୍କର ହିଁ ହଉଚି ଜ ଆମର ତ ଫମ୍ ଫିଲପ ବି ଆସିଗଲାଣି ଆମ ଫର୍ମ ଫିଲଅପ୍ ବି କାଲିଠୁ ଅଛି।
ଆମର ବି ଫର୍ମ ଫିଲ୍ପ ଅପ୍ ଅଛି ତିରିଶି ଏକେ। ।
ସ ଆଚ୍ଛା ଉତ୍କଳ ୟୁନିଭର୍ସିଟିରେ ତ ସେଇଟା ଆସେ ନା ମାନେ ସତେଇଶି ରୁ ତିରିଶି ଯାଏ। ଅଛି ନା କଣ।
ନାଇଁ ନାଇଁ ପଚିଶି ରୁ ଦୁଇ ତାରିଖ ଯାଏ ଅଛି।
ପଚିଶି ରୁ ଆଗ ନୋଟିସ୍ ଆସିଥିଲା ତାପରେ ପୁଣି ଆସିଲା ସତେଇଶି ରୁ ଦୁଇ ଯାଏଁ ନା କଣ।
ଓହୋ ହେଇଥିବ ଆଉ ଆମ କଲେଜେ ରେ କିନ୍ତୁ ଦେଇସନ୍ତି ତିରିଶି ତାରିଖ ଆଉ ଏକ ତାରିଖ ଏଇ ଦିଇ ଦିନି। ।
ହଁ ହଁ ଆମର ସତେଇଶି ଅଣତିରିଶ ଏକ ଦୁଇ ଏମତି।
ତମର କେତେ ଅଛି?
ମୋର ଆଠଶହ ଆଠଶହ ଷାଠିଏ ବୋଧେ। ଆଠଶ ଷାଠିଏ କି ଆଠଶହ କୋଡିଏ। ଆଉ ପ୍ରାକ୍ଟିକାଲ ଗୋଟେ ପ୍ରାକ୍ଟିକାଲ ସବଜେକ୍ଟକୁ ତ ପଚାଶ ଆ ଚାରିଟା ପ୍ରାକ୍ଟିକାଲ ମାନେ ଦୁଇଶହ ହେଲେ ହଜାର କୋଡ଼ିଏ ଆଉ।
ଆମର ଅଛି ଏଗାରଶହ କୋଡିଏ।
ଟୋଟାଲ୍?
ନାଇଁ ଫର୍ମ ଫିଲପ୍ ଟା ଖାଲି ଏଗାରଶହ କୋଡିଏ।
ବାବାରେ ଆମର କଣ ଆଠଶହ କୋଡିଏ ଆମର ପ୍ରାକ୍ଟିକାଲ ଯୋଗୁ ମିଶ ଟିକେ ଅଧିକା ହେଇଯାଉଛି।
ନା ଆମର ଆହୁରି ପ୍ରାକ୍ଟିକାଲ ପଇସା ଅଛି ଅଲଗା।
ତମର କେତେଟା ପ୍ରାକ୍ଟିକାଲ୍?
ଆମର ଗୋଟେ ଏଜୁକେସନ ଖାଲି ମାଇନର ଅଛି ଯୋଉ ସେଇଟା ପ୍ରାକ୍ଟିକାଲ।
ତ ସେଇଟା ପଚାଶ ଥିବ।
ନାଇଁ ସେଇଟା ଆମର ନଉଛନ୍ତି ତିନିଶହ।
ମାନେ ଗୋଟେ ପ୍ରାକ୍ଟିକାଲକୁ ତିନିଶହ।
ହଁ।
ଏ ହେ କଲେଜ ବାଲା ହିଁ ନଉଛନ୍ତି ଅଧିକା ଟାଣିକି ପଇସା।
ହଁ ମ ସେଇ କଲେଜ ବାଲା ହିଁ ନେଉଛନ୍ତି ଆଉ କିଏ ନେଉଛି।
ଫର୍ମ ଫିଲପଟା କାଇଁ ନା କଲେଜ ଉପରେ ଡିପେଣ୍ଡ କରେ ନା।
ଓ ହଉ ଆଉ କଣ କରୁଛୁ କରେ ମୁଁ ପରେ କଣ କହିଲୁ?
ହଉ ହଉ କ ପରେ କରୁଛି।
ହଁ ହଁ।